ହ୍ୟାଲୋ ଆଜ୍ଞା ନମସ୍କାର।
ଏଇ ଖାଉଥିଲି ଏବେ ମୋବାଇଲ୍ ଲାଗୁଚି।
ଆଉ ସାର୍ ଆପଣ କଣ କରନ୍ତି ପାଠ ପଢ଼ି ପଢ଼ି କରୁଛନ୍ତି ନା ଚାଷ ବାସ କରୁଛନ୍ତି?
ପଡ଼ି ସରିଗଲାଣି।
ଆଜ୍ଞା ଆଉ ଏବେ କଣ ଚାଷ ତଣ କର୍ସ ଚାଷ ବାସରେ ଲାଗିଛନ୍ତି ନା କଣ?
ହଁ ଚାଷ ବାସ କରୁଛୁ ଆଉ।
ଆଜ୍ଞା ଆଉ ସାର୍ ଆପଣଙ୍କ ସେପଟେ ଆପଣଙ୍କ ଘର କୋଉଠି ସାର୍?
ଯାଜ୍ ପୁର୍।
ଯାଜପୁରରେ ସାର୍ କଣ ମାନେ ପ୍ରସିଦ୍ଧ କଣ ଯାଜପୁରରେ?
ଯାଜପୁର୍ ରେ ପ୍ରସିଦ୍ଧ କୁସୁମା ପାର୍କ୍।
ଆଜ୍ଞା। ସାର୍ ଆମ ଘର ତ ପୁରୀ ଆମ ଘର ପୁରୀ ସାର୍।
ଆଚ୍ଛା ଆପଣଙ୍କ ପୁରୀର ଦର୍ଶନୀୟ
ପୁରୀରେ ଦର୍ଶନୀୟ ସ୍ଥାନ ସାର୍ ତ ଆମର ଯେମିତିକି କହିଲେ କି ଜଗନ୍ନାଥ ମନ୍ଦିର ତାପରେ କୋଣାର୍କ କହିବାକୁ ଗଲେ
ଆଉ ଆ ପୁରୀରେ ତ ମେମୋ ଅଧିକ ସବୁଠୁ କହିବାକୁ ଗଲେ ଦର୍ଶନୀୟ ସ୍ଥାନ ଜଗନ୍ନାଥ ମନ୍ଦିର ଆଉ ଆମର ସମୁ ଦ୍ରର ବେଳାଭୂମି।
ଉଁ ହୁଁ ହୁଁ।
ଆଜ୍ଞା ଆପଣ କେବେ ଆସଛନ୍ତି ପୁରୀ?
କେବେ ଆସିଲୁ ଜଗନ୍ନା
ଆଜ୍ଞା। ରଥଯାତ୍ରାକୁ ଆସନ୍ତୁ ବୋହୁତ୍ ବଢ଼ିଆ ଲାଗିବ ଏଠି ଆପଣଙ୍କର ଯୋଉ ଆମର ଅମ୍ ଜଗନ୍ନାଥଙ୍କ ଧାମକୁ ଆସ୍ ନ୍ତୁ ଥରେ ଦେଖିବେ ବୋହୁତ୍ ବଢ଼ିଆ ଲାଗିବ ଏଇ ସବୁ ଜିନିଷ ଆପଣ ଦେଖିବେ ରଥ ଦୌଡ଼ି ଟଣା ହୋଉଥିବ ଅଁ ଉଁ ଠାକୁର ବିିରାଜ ମାନ ଥିବେ ତାଙ୍କ ରଥରେ ତାଙ୍କୁ ନେଇକି ମାଉସୀ ମା ମନ୍ଦିରକୁ ଦିଆଯିବ। ପୁଣି ଯେତେବେଳେ ବାହୁଡି଼ବେ ମାଉସୀ ମ ମନ୍ଦିରକୁ ଆସିବେ ଆଉ ସେତେବେଳେ ଆମର ଯୋଉ ଜଗନ୍ନାଥଙ୍କ ପାଇଁ ସେଉ ଯୋଉ ଆମର ଜଗନ୍ନାଥଙ୍କ ମନ୍ଦିର ଦ୍ଵାର ବନ୍ଦ ହେଇଯାଏ, କଣ ପାଇଁ କାରଣ ଅ ଲକ୍ଷ୍ମୀ ମା ରାଗିଥିବେ ସେତେବେଳେ ଜଗନ୍ନାଥ ପଳେଇଥିବେ ତାଙ୍କୁ ନକହିକି। ଯେତେବେଳେ ଆସିବେ ତାଙ୍କୁ ରସଗୋଲା ଦେଇକି, ଦେଲା ପରେ ସେ କବାଟା ଖୋଲା ଯାଏ ।
ସେ ରସଗୋଲା ବି ତାଙ୍କୁ କିଏ ଦିଏ ଆଣିକି?
ଆଜ୍ଞା ସେଇ ମ-ମନ୍ଦିରର ପୂଜାରୀ ମାନେ ଦେବେ ଆଉ।
ଆଛା ।
ଆଉ ସାର୍ ଆପଣଙ୍କର ସେପଟେ ତ ବିରଜା କ୍ଷେତ୍ର କୁହନ୍ତି ଯାଜପୁର କୁ ।
ହଁ ବିରଜା କ୍ଷେତ୍ର ଅଛି ।
ଆଜ୍ଞା ଆଉ ଆଉ କିଛି ପର୍ଯ୍ୟଟନ ସ୍ଥଳୀ ଯେମିତିକି ଅ ପୌରାଣିକ କଥାକୁ ଆ ଯେମିତିକି ଆଗତ କରିକି ସେ ସବୁ ଜିନିଷ କିଛି ଅଛି ସେପଟେ?
ହଁ ଅଛି।
ଆଜ୍ଞା କଣ ଟିକେ କହିଲେ।
ହଁ ସେମିତି ତ ବହୁତ ଜାଗା ଅଛି ବୁଲିବା ପାଇଁ।
ଆଉ ସାର୍ ଆପଣ କଣ ଏବେ ଯୋଉ ବର୍ଷ ବର୍ଷା ହଉଛି ସେପଟ ଆଡେ?
ହଁ ବର୍ଷା ତ ଲାଗି ରହିଛି ଆଉ।
ଆଜ୍ଞା ଏପଟେ ବି ବର୍ଷା ତ ହେଉଛି ଆମ ଏପଟେ ପୁରୀଆଡ଼େ ବହୁତ ଜୋରରେ ବର୍ଷା ହେଉଛି। ଆଉ ଉଁ ଆପଣଙ୍କ ଆଡେ ଯେମିତି କି କହିଲେ କି ଯୋଉ ଫସଲ ଏବେ କେମିତି କଣ ଧାନ ତ କେମିତି କଣ କରାଯାଉଛି ଧାନକୁ ତଳି ପକା ଗଲାଣି କି ନା କଣ ଏମିତି କରୁଛନ୍ତି?
ହଁ ଲୋକ ତଳି ପକେଇକି ଏବେ ତାକୁ ଓପାଡ଼ିକି ବିଲରେ ଲଗଉଛନ୍ତି ଆଉ।
ଆଜ୍ଞା ଏବେ ତଳିିତ ରୁଆ ଗଲାଣି ନୁହେଁ କି?
ହୁଁ ।
ଆଜ୍ଞା, ଆପଣ ମାନେ ଚାଷ ବାସ କରନ୍ତି? ଆଜ୍ଞା ଚାଷ ବାସ ବହୁତ ହୁଁ ଏବେ ତ ଆଧୁନିକ ଜିନିଷ ସବୁ ପଳେଇ ଆଇଲାଣି ମେସିନରେ ସ ସବୁ ରୁଆ ପୋତା ବି ହେଇଯାଉଛି, ମେସିନରେ ଧାନକୁ ଆମେ ଅମଳ କରିପାରୁଛନ୍ତି । ଆଗରୁ କଣ ଥିଲା ଗୋଟେ ପୁରୁଣା ଜିନିଷ ଥିଲା ଆମର ଯେମିତି କିି ହଳ ଲଙ୍ଗଲରେ ଚାଷ ହେଉଥିଲା। ତାକୁ ବଳଦ ଦ୍ଵାରା ବେଙ୍ଗଳା କରାଯାଉଥିଲା।
ଆ ଲୋକମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡୁଥିଲା।
ଆଜ୍ଞା ଯେହେତୁ ଆଧୁନିକତା ସମୟ ଆଗକୁ ଆଗକୁ ଚାଲିଛି। ତ ସେଥିପାଇଁ ସେ ସବୁ ଜିନିଷ ଏବେ କିଛି ଆବଶ୍ୟକତା ନାହିଁ।
ଲୋକଙ୍କର ସୁବିଧା ପାଇଁ ଆଗୁ ଆଗକୁ ଆଧୁନିକତା ବଢ଼ି ଚାଲିଛି। ଏସବୁ ଜିନିଷ ବି ଭଲ, ସମୟ ଅନୁସାରେ ଆଜ୍ଞା ସମୟ ଅନୁସାରେ ସବୁ କିଛି ଚେଞ୍ଜ ହବାଟା ମାନେ ପରିବର୍ତ୍ତନ ହବାଟା ସେଇଟା ଭଲ କଥା, ଆଉ
ଆ ଲୋକଙ୍କର ସମୟ ବି ବଞ୍ଚୁଛି।
ଆଜ୍ଞା ସମୟ ବି ବଞ୍ଚୁଛି। ଆଉ ସାର୍ ଆପଣଙ୍କର ତ ସେପଟେ ସାର୍ ପାଖ ଥିବ ଆମର ଯୋଉ ଯେ-ଯେମିତି କହିଲେ କି ଯାଜପୁର କହିଲେ, ଆମର କଟକ କୁ ପାଖ ହେଇପାରୁଥିବ ଯାଜପୁର।
ହଁ ଯାଜପୁର ପାଖ।
ପାଖ ତ କଟକରେ ଆପଣ ତ ଆସିଥିବେ କେତେବେଳେ, କଟକ ଗୋଟେ ଜାଗା ଅଛି ଆମର କଣ କହିଲେ ବାରବାଟୀ।
ହଁ।
କଟକ ବାରବାଟୀ, ଯେଉଁ ଆମର ଯେମତି କ୍ରିକେଟ ଷ୍ଟାଡିୟମ ଗୋଟେ। ମାନେ କ୍ରିକେଟ ର ଷ୍ଟାଡିଅମ୍, ଆଜ୍ଞା ସବୁ ଆପଣ କେବେ ଆସୁଛନ୍ତି ସେପଟକୁ?
କେଡେ ଖେଳ ଦେଖିବା ପାଇଁ।
ଆଜ୍ଞା କଣ କେମିତି କାହାର ମ୍ୟାଚ ହଉଥିଲା?
ଆଉ ଯୋଉ ଇଣ୍ଡିଆ ଅଷ୍ଟ୍ରେଲିଆ ଯୋଉ ମ୍ୟାଚ ଥିଲା।
ଆଜ୍ଞା ଆଜ୍ଞା ଆପଣ ଆସିଥିଲେ? ଆଜ୍ଞା
ଆଉ ଆପଣ କେବେ ଆସିଛନ୍ତି ନା ଆସିନାହାନ୍ତି?
ନାଇ ମୁଁ ସାରେ ଯେଉଁ ଜାଣି ଶୁଣୁକି ସେ ସବୁ କଟକ ବାର ବାଟ କି ଆପଣଙ୍କ ସେଜ ଯାଜପୁର ପାଖାପାଖି କିନ୍ତୁ ମୁଁ ସେବୁ କୋଉ ଜାଗା ଯାଇନି କେବେ।
ହୁଁ ଆସନ୍ତୁ।
ଆଜ୍ଞା ହୁଁ ନିହାତି ଯିବାକୁ ଚେଷ୍ ତା ପରେ ଦିନେ କଟକ ବାରବାଟି ଆମର ଆଧୁନିକ କ୍ରିକେଟର ମାନଙ୍କର। ହ କୌଶଳତା ଆଉ ତାଙ୍କର କୋଶାଗ୍ରତା ଦେ ଦେଖିବାକୁ ପଡ କେମିତି କଣ ଖେଳୁଛନ୍ତି ସେମାନେ ଆଉ କିନ୍ତୁ ଯେମିତି କିି? ଏବେ ପୁରୁଣା ଖେଳାଳି ମାନେ ଥିଲେ ସେମାନେ ସବୁ ଅ ନିଜ ଉ ନିଜ ସ୍ଥାନରେ ଏବେ ହଟି ଯାଇଛନ୍ତି ଏବେ ନୂଆ ଆଜ୍ଞା ନିଜ ପଦ ଛାଡ଼ି ଦେଇକି ଏବେ ଯେଉଁ ନୂଆ ଖେଳାଳିମାନେ ଆସଛନ୍ତି ତାଙ୍କୁ ଟିକେ ପସନ୍ଦ ଲାଗୁନି ମୋର ଖେଳ ଦେଖିବା ସେଥିପାଇଁ ମୁଁ ଟିକେ ଖେଳଠୁ ଏବେ ଦୂରେଇ ରହୁଛି।
ଓ ହ।
ଆଜ୍ଞା।
ଓହୋ ତାହା ଆପଣଙ୍କର ମନପସନ୍ଦର ଖେଳାଳି
ଆଜ୍ଞା ଆଜ୍ଞା ମନ ପସନ୍ଦ ଖେଳ ସବୁ ଏବେ ଅବସର ନେଇଯାଉଛନ୍ତି ସେଥିପାଇଁ ଆଉ କିଛି। କି ଭଲ ଲାଗୁନି ଖେଳରେ ଆଉ ସାରେ ଆପଣଙ୍କ ଙ୍କର କଣ କେମିତି ଏପଟେ ଯୋଉ କହିଲି କି ରଜ ଯେମିତି କି ହେଇଥିବ ଏବେ କେମିତି କଣ ବୁଲାବୁଲି। ଏଥର ରଜରେ ପର୍ବପର୍ଣି କେମିତି କଣ ବୁଲା ବୋଲି କଲେ?
ବହୁତୁ ଆନନ୍ଦରେ ଆମେ ଉପଭୋଗ କଲୁ।
ଆଜ୍ଞା କଣ କେମିତି ତିନି ଦିନିଆ ରଜରେ କେମିତି କଣ କଟିଲା?
ପିଠା ପଣା ସବୁ
ଆଜ୍ଞା ପୋଡପିଠା ପୋଡପିଠା ସେ ସବୁ କିଛି ଖାଇଲେ ଆପଣ?
ହଁ ପୋଡ଼ପିଠା ଚାକଳି ପିଠା।
ଆଜ୍ଞା। ଆଉ ସାର୍ ଆପଣଙ୍କର ସେପଟେ ବୁଲାବୁଲି କରିବା ପାଇଁ ଯେମିତି କି ସବୁ ଜାଗାରେ ଭଲ
ହୁଁ-
ଏଇ ଯୋଉ ରଜ ଯେମିତି କି ଇଏରେ। ଆପଣଙ୍କର ସାର୍ ସହର ଏରିଆ ନା ମାନେ ଗାଉଁଳି ଏରିଆରେ?
ହଁ ଯାଜପୁର ଗାଉଁଲି ଏରିଆ ଟିକେ ଆଉ।
ଆଜ୍ଞା ଏ ଗାଉଁଲିରେ ତ ସାର୍ ବଢ଼ିଆ ମଜା ହେଉଥିବ ନା ଆମର ସେପଟେ ଗାଉଁଲିରେ ରଜର ଯେଉ ଚାହିଦା ବହୁତ ଉପରେ ଥାଏ ରଜର ଲୋକମାନେ ସବୁ। ଯେମିତି କହିଲେ କି ଝିଅ ମାନଙ୍କର ହାତର ଅଳତା ଲାଗିକି ସେମାନେ କୌଣସି କାମ କରନ୍ତି ନାହି ସେମାନେ ଖାଲି ବସନ୍ତି। ଆଉ ପୁଚି ଖେଳନ୍ତି ଯେହେତୁ କିି ରଜର ହେଉଛି ଗୋଟେ ଏମିତି ଗୋଟେ ପର୍ବ ଯେଉଁଟାକି । ପାଇଁ କେବଳ ତାଙ୍କ ପାଇଁ ଅ ତାଙ୍କ ପାଇଁ କହିବାକୁ ଗଲେ। ଝିଅ ମାନଙ୍କ ପାଇଁ ଆଉ ଆଜ୍ଞା। ତ ଆଉ। ପୁଅମାନେ କଣ କରନ୍ତି କି ତାସ୍ ଖେଳନ୍ତି ଆଉ କିଛି କରନ୍ତି ନାହିଁ।ସବୁ ଏମିତି ଛୋଟ ମୋଟ ଗାଁରେ ଗୋଟେ ସେ ମାହୋଲ ଲାଗି ରହିଥାଏ ସେଇ ସମୟରେ ରଜ ତିନ ଦିନ ବହୁତ ଭଲ ଲାଗେ ପରିବେଶ ଏମିତି ଗାଁର ପରିବେଶ। ଆଉ ଏପାଖା ଆଖିରେ ଯୋଉଟା କିି ଦୋଳି ଆଉ ଗୋଟେ ଯେମିତି ମେଳା ଭଳିଆ ବସେଇ ପାଖ ଆଖରେ। ସେ ସବୁ ବହୁତ ଜିନିଷ ଭଲ ଲାଗେ ଗାଉଁଲି ଏରିଆ କହିବାକୁଗଲେ ସହର ଏରିଆ ଟ ଏ ସବୁ ଜିନି। ତ ହେଉଛି କି ନ ହେଉଛି ମୁଁ ତ ଭଲସେ ଜାଣିନି କିନ୍ତୁ ଆମ ଗାଁଲି ଏରିଆରେ ବହୁତ ଭଲରେ ହେଉଛି। ଆଜ୍ଞା ଆଉ ସାର୍ ଆ ଆପଣଙ୍କର ଯେମିତି କି ଯୋଉ ସମୟ ଆସିଗଲାଣି କହିବାକୁ ଗଲେ ଯେମିତି କି ଆମର ଅକ୍ଟ୍ ଅକ୍ଟ୍ ଏ ଯଉଁ ଅଗଷ୍ଟ ସେପ୍ଟେମ୍ବର ୟାପରେ ଆସିଯିବ କୁମାର ଯଉଁ ଆମର କୁହନ୍ତି ଅ ଭାଲୁକୁଣୀ ପୂଜା ଆସେ ଭାଲୁକୁଣୀ ପୂଜା ଯେମତି ପୂଜା ପର୍ବାଣୀ ସବୁ ପଳେଇଆସିବ ଆମର ଯେମିତି କୁହନ୍ତି ଆମର କଣ ଓଡ଼ିଆ ହଉଚି କଣ ବାର ମାସରେ ତେର ପର୍ବ। ଆମର ସେମିତି ଏସବୁ ଯେମିତି ପର୍ବପର୍ବାଣି ସବୁ ଏବେ ଆସିଲାଣି ଅ ଅକ୍ଟୋବର ହେଉ କି ନଭେମ୍ବର ଏଇସବୁ ଜିନିଷରେ ଯେମିତିକି ଦୁର୍ଗା ପୂଜା ହୋଉ ଆମର ଅ ଉଁ କାଳୀପୂଜା ହୋଉ କି ଲକ୍ଷ୍ମୀ ପୂଜା ହଉ କି ନହଲେ ଆମର ଦୀପାବଳୀ ଯେମିତି ଆସେ କାଳୀ ପୂଜାରେ ସେ ସେବୁ ଜିନିଷ ବହୁତ ଭଲରେ ଏପଟେ ସବୁ ମାନେ ଯେମିତି ଗାଁ ଗାଉଁଲି ଏରିଆ ବହୁତ ଭଲ ପାଳନ କରାଯାଏ। ସେ ସବୁ ଆପଣଙ୍କ ସେପଟେ ଯାଜପୁରରେ ଆଜ୍ଞା ସେ ଭଲ ହୁଏ ନୁଁହେ ନେଇ କି କାଳୀ ପୂଜା କେମିତି କଣ ସାର କେମିତି କଣ ଧୁମଧାମରେ ପାଳନ କରାଯାଏ ପଟେ? ତାକୁ କେମିତି କଣ କାଳୀପୂଜା ଗୋଟେ ଗୋଟେ ଦିନ କି ନା ଛ ଚାରି ପାଞ୍ଚ ଦିନ ପୂଜା କରନ୍ତି ସେପଟେ?
ମିନୁ ତ ମିନିମମ ସାତ ଦିନ ମୁ ପୂଜା କରାଯାଏ।
ସାତ ଦିନ ପୂଜା କରୁଚ ନୁହଁ କି? ଆଜ୍ଞା।
ବହୁତ ସବୁଆଡେ ଲୋକ ଆସନ୍ତି ବହୁତ
ଆଜ୍ଞା ଆଜ୍ଞା ନିହାତି ନିହାତି । ଯା ଯାଜପୁରରେ କାଳୀପୂଜା ହୁଏ ମୁଁ ଶୁଣିଚି ଭଦ୍ରକରେ ବି କାଳୀପୂଜା ବହୁତ ଭଲରେ ପାଳନ କରାଯାଏ କାରଣ ଅଣ ସେପଟେ ଯେହେତୁ ଭଦ୍ରକକୁ କାଳୀପୂଜାର ସ୍ଥାନ କୁହନ୍ତି ମାନେ ସେ ଯେଉଁ ଅ ଦଶହରା ହେଉ କି ଦୁର୍ଗା ପୂଜା ଏହି ସମୟରେ ସେ ସବୁ ଜାଗା ବହୁତ ମାନେ ପ୍ରସିଦ୍ଧ କହିବାକୁ ଗଲେ ।
ହଁ।
ତ ସେମିତି ଯାଜପୁର ବି ମୁଁ ଶୁଣିଚି। କାଳୀ ପୂଜା ବହୁତ ଭଲରେ ଧୁମଧାମରେ ପାଳନ କରାଯାଏ। ଆଜ୍ଞା ଆମର ପ ପରମ୍ପ ମ୍ପରା ଓଡିଶାର ପରମ୍ପରା ଆଉ ଐତିହାସିକକୁ ବଜାୟ ରଖିବା ପାଇଁ ଏ ସବୁ ଜିନିଷ ସବୁ କରାଯାଉଚି। ଆଉ ଏଇଟା ବହୁତ ଭଲ ଜିନିଷ। ଯୋଉଟା କି ପୂଜା ପର୍ବ ପର୍ବାଣି ଗାଁ ରେ ରହିବା ଦରକାର। କିନ୍ତୁ ଗାଁ ର ଲୋକ ଆସ ଆସ୍ତେ ଆସ୍ତେ ଆଧୁନିକତା ଆ ଆଡ଼କୁ ବଢିଯାଉଚନ୍ତି, ସେଥିପାଇଁ ପୂଜାପର୍ବାଣି ଏବେ ଆସ୍ତେ ଆସ୍ତେ ଗାଁ ମାନଙ୍କରେ ଲୋପ ପାଇଗଲେଣି।
ହଁ ଧୀରେ ଧୀରେ କମିବାକୁ ଲାଗିଲେଣି।
ଆଜ୍ଞା ରଜରେ ଆଗୁରୁ ଏତେ ଲୋକ ଖେଳୁଥିଲେ ବୁଲୁଥିଲେ ଗାଁରେ ଏବେ ଗାଁରେ ତ ଗୋଟେ ଲୋକ ନାହାନ୍ତି। ଆଗରୁ ଛୋଟ ଛୋଟ କପଡ଼ା ପାଇଁ ନିଜର ପିନ୍ଧିବା ପାଇଁ ଆମେ ଘରେ କଳି କରି କି ପକଡା ମାନେ କପଡ଼ା ଆଣୁଥିଲେ କିନ୍ତୁ ଏବେ ଆଉ ସେ ସବୁ ଇଏ ନାହିଁ।
ମନ ଆଉ ଲାଗୁନି ସେ ସବୁ ଜିନିଷ କିଣିବା ପାଇଁ କାରଣ ଆସ୍ତେ ଆସ୍ତେ ଆଧୁନିକତା ତା ଆଡ଼କୁ ଆମେ ବଢ଼ିଗଲାଣି ଯେହେତୁ ସେ ସବୁ ଜିନିଷରୁ ମନ ଦୁରେଇ ଗଲାଣି ଫୋନ ରେ ଆମେ ଏବେ ବସି ଯେମିତି ମୋବାଇଲ କହିଲି ଫୋନ ରେ ଯେହେତୁ ଆମେ ପଶିଗଲେ ଆମର ଟିକେ ସେସବୁ ଜିନିଷର ମନ ୟେ ହେଇଯାଉଛି।
ହଁ ମୋବାଇଲ ପ୍ରତି ସବୁବେଳେ ଆକୃଷ୍ଟ ରହିଲା
ଆଜ୍ଞା ଆଜ୍ଞା ସେତ ଆଉ ତାହେଲେ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ତୁ ଉପକୃତ ଲାଗିଲା । ସାର୍ ଏବେ ରଖୁଚି, ଆପଣଙ୍କୁ ଫାଙ୍କା ହେଲେ କେବେ କଲ୍ କରି ଆପଣଙ୍କ ଆଡ଼େ ଯାଜପୁର ଆଡ଼େ ଯିବା ଆସିବା କରିବାକୁ ଚେଷ୍ଟା କଲେ ଆପଣଙ୍କୁ କଣ୍ଟାଟ କରିବି ସାର ଧନ୍ୟବାଦ ସାର ଧନ୍ୟବାଦ।